ହାଲୋ ହିଁ ଦେଇ ବୋଉ କୁ ଦିଅ। ଓ।
ଏବେ ଏଟା ସତରେ ପଇସା ଆସିବୁ ନା ତୁ ଖାଲି ସୁଅରେ ପହଁରୁଛୁ। ତାର ମେ
ନେଟ ସ୍ଲୋ ହଉଚି ବୋଲି କଟିଗଲା।
ହଁ ତୁ ଆଡେ ବେଲୁଚୁ କଥା ହଉଚୁ ନା କଣ ବେ?
ନା ମ। ହଁ ପା ବେଲ ଯିବୁ ଯୁଆଡ଼େ ତାର ଗୋଟେ ତା କଢ଼େଇ ନାହିଁକି କିଛି ନାଇଁ କି ତାୱା ଫାୱା କିଛି ନାଇଁ। ଆଉ ସେଇଟା ତାରେ କଢ଼େଇ ଟା ରେ ଗୋଟେ ସେ ରୁଟି କରୁଚି ମୁଁ କହିଲି ଶଳା ଚଉଦ ପୁରୁଷରେ ମୁଁ ପାରିବିନି ରୁଟି ସେମିତି।
ଆ କିଏ କରୁଛି ତା।
ରମେଶ ଭାଈ ତାର କରୁଛି।
ହେ ହେ ରମେଶ କରୁଛି।
ଆଚ୍ଛା ପା କଢ଼େଇଟାରେ ମୁଁ ପାରିବିନ ଏଟାରେ କୁଆଡୁ କରିବି ରୁଟି।
ତା ଆଇ ନାହିଁ ତାର ସେ କଢେଇ ଟାରେ ରୁଟି କରୁଛି। ରମେଶ ହଁ ସେକିକି ନେଇଯାଅ ସେ।
ହଁ ଏଟାରେ ପାରିବିନି ସେ କଢେଇ ରେ।
ସେ ଛୁଆ ଟାର ଟାଇମ ନାହିଁ ଆଉ ସେ କଣ କରିବ। ହଁ। ନା ବେ ସେ ଲୋକଟା ସେ ସ୍ତ୍ରୀ ଲୋକଟା ଏ ବଣ୍ଟି ଘରକୁ ଯାଉଥିଲା ଗଳି ପଇଲା।
ଏଇ ଗାଡିରୁ ମାନେ ଗ-ଗଲାବେଳେ ନା ଆସିଲା ବେଳେ।
ଗଲାବେଳେ
ହଁ।
ସେ ଯାଉଥିଲା ତାଙ୍କ ଘରକୁ ସେତେବେଳକୁ ଏଗାରଟା ବାରଟା ହେଲାଣି ଦେଇ ହେରି ଆମକୁ ଭାତ ଦେଇଦେଲେ ଗାଈ ବାପା କି ଆସିକି ବାନ୍ଧିଦେଇଛନ୍ତି ଗୁହାଲେ। କୁକୁର ପୁରା ପସିକି ମାଡଗୋଳ ନାଗିକି ସେ ଗାଈ ଗୋତରେ ଇଏ ହେଲେ। ଜାଣିଲୁ ନା ସେତେବେଳେ ହେଲେ ମୁଁ କଣ କଲି ନାଁ ମୁଁ ଗଣଇ ବାରଡି ଗଲା ମାଇଁ ଗାଇ ଆଉ କାମୁଡି ଦେବେ ଜ ଜ ଜ ମୁଁ ଧାଇଁକି ଗଲା ବେଳକୁ କିନ୍ତୁ ସେ ଛୁଆ ସେ ସ୍ତ୍ରୀଲୋକ ଟା ଗଳେଇକି ପଡିଛି ସେ ଛୁଆ ଟା କିନ୍ତୁ ମୁଁ ଆଉ ଇଆଡେ ଲଖ୍ୟ ନାହିଁ କୁକୁର ପାଟି କରୁଛନ୍ତି ଯେଇଟା ଶୁଭୁନି କିଛି। ତାଙ୍କୁ ଯେତେବେଳେ ବାଡେଇ ଦେଲି ଖତ ଗାଡିଆ ଆଡକୁ ଧାଇଁକି ପଳେଇଲେ ମତେ ସୁବିଲା ହେଇଲୁ ମା ମୋ ବୋଉ ମୋ ମୋ ବୋଉ ମରିଗଲା ମରିଗଲା। ସେ ଛୁଆଟି ତିନି ଜଣ ବହିଛନ୍ତି ସେ ଗାଟାର। ଚାରି ଜଣ କୁନି ଛୁଆଟେ ଆଗରେ ବଇଛି। ତାପରେ ତା ଝିଅ ତା ସ୍ଵାମୀ ଚଲଉଛି। ତାପରେ ମ
ଏଇ ଇଏ ଆକ୍ଚୁଆଲି ଆଙ୍କ ଏଇ ବବୁଲ ନାଥଙ୍କର ଦେଖ କରଚଟ ବୁଧି ସୁ ଗୋଟେ ଗୁମ୍ପା ବିଟେ ପକେଇକି କରିବା କଥା ତ କରଚ ସଳା ଲୋକ ମରିବେ ଏଠି।
ଲୋକ ମରିବ ବୋଲି ଆଜି ଲୋକ ସବୁ ଚଦିଲେଣି କାଲିକି ସବୁ କାଲି ଆଜି ଚକ୍ର କଣ ଜୋତି ହେରିଆ ସବୁ କହିଛି ଜୋତିକାଲି କହିଛିହଲେ ମୁଁ ସମେଟ ତିିଟା ଚାରିଟା ଯାହା
ଏଠି ତୁ କା ନାଁ ନେ ନା ହେଲା କାହା ନାଁ ନବୁନି କଥାରେ ହେଲା।
ସେ ବୁଝିଦେବେ ସବୁ। ଆଜି ଧର ପଡିଗଲା ପଡିଗଲା ଯେତେବେଳେ ସେଠିକ କେହି ନାହାନ୍ତି। ହି ରୋ ନନା ସ ଯେତେବେଳେ ପହିଛି ସେଠି ଛୁଆ ଟା ଯେତେବେଳେ କହିଛି ମୋ ମାମା ମରିଗଲା ବୋଲି ମୁଁ କ୍ଷୀର ନନା ଗୁହାଳ ଥିଲା ଧାଇଁକି ଗଲା ମୁଁ ରାଜକୁ ଡାକଥିଲି ମୁଁ ରାଜ ପାଣି ବୋତଲ ଟା ନେଇକି ପଳଉଛୁ ଟିକେ ଧାଇଁ ଦିଅନ୍ତି ରାଜୁ ସତ କଥା ଏକା ଥରେ ଧାଇଁକି ଯାଇଛି।
ହୁଁ।
ଗଲା ବେଳକୁ ସିଏ ପୁରା ପଡିଛି ଚିଟି ପଟା ହେଇକି ନା ମତେ ତ ଦୁ ଶୁନି ଏଟା ଗୁହାଳ କରିଦ୍ର ମ ମୁଁ ଆଉ ଗଲିନି ସିଏ ତାକୁ ଉଠେଇ ତା ତା ସ୍ଵାମୀ ଯାଇକି ତାକୁ ଟେକିଲା ଟେକିକି କ୍ଷୀର ନନା ଆଉ ଏଇ ଯୋଉ ରାଜୁ କି ତାକୁ ଟେକିକି ଉଠେଇଥାନ୍ତି। ଉଠେଇକି ନା ତା ତାକୁ ଆଣି ସେ ଛାଇକି ସେ କଦମ୍ବ ଗଛ କତିକି ସେ ଛାଇକି ତାକୁ ଛିଡା କରିଲେ କରିକି ପାଣି ଦେଲେ ପିଇବା ପାଇଁ ତା ମୁଣ୍ଡ ଫୁଣ୍ଡ ସବୁ ହେଇଥିଲା ପୁଣି ଏଇ ଯୋଉ ପୋକ ପୁଅ ଆଇଲା ଆସିକିନା ପୁଣି ତାକୁ ଗାଡିରେ ବସି ନେଇକି ଗଲା ତାଙ୍କ ଘରେ ଛାଡିଲା ପୁଣି ତା କାଳେ ମେଡିକାଲ ନେଇକି ଗଲେ କି ହେରା ମୁଣ୍ଡ ଟା ପ ପୁରା ସିମେଣ୍ଟ ଟା ପିଟି ହେଇଯାଇଛି ଆଉ କଣ ଲୋକ ମରିଯିବେନି କି ସେମିତି ପଛ ଠିକ ହେଇଗଲେ।
ବନ୍ଦ କରିଦେବୁ ସେ ଜାଗା ଟା ଭଲ ହବ ତା ଘରେ ପା
ଆଜି ସେ ସ୍ତ୍ରୀ ଲୋକଟା ଯଦି ମରିଥାନ୍ତା ନାଁ। ଆଗ ଅନାନି ଲୋକ ଆଜି ଖାଇଥାନ୍ତି ତାକୁ ମାରିକି। ଏଇଟା କିଏ ଖୋଲିଛି କିଏ କଣ କରଛି କହିକି ସୁଧିଥାନ୍ତେ। ତଥାପି ଆବେ ସିଆ କଳି ନବୁ କାହାକୁ ଗୋଟେ ମାଟି ଗୁଡେ ଛୁଆ ଗୁଡେ ସେ ଖରା ଆସିକି ଯୋ ସୁକେଶ ମୁକେଶ ଆହୁରି କିଏ ଛୁଆ ଗୁରେ ସବୁ ଆସିକିନା ସେ ନାଳୁଟ ର ମାଟି ଗୁରେ ଧରିକି ସେ ଖରା ଉଦୁଦିଆ ଖରାର ଗୋଟେ ଇଏ କରିକି ପକଉଥାନ୍ତି ଯେ ମମତା ହେଠୁ ରଜା ବର୍ଷା ହେଇଛି କାଦୁଅ ହେଇଯାଇଛି ମମତା ରଜା ହସ ହସୁଥାଏ କହୁଛି ମତେ କହୁଛନ୍ତି ଏଠି ଇଏ କରୁଛି ବୋଲି ମୋର ଏଠି କଣ କାମ। ମୁଁ କଣ କଣ୍ଟ୍ରାଟ ଧରିଥିଲି ନା ମୁଁ ଏରା କରିଛି। ସେ ମା କଣ? ଏଁ ତି କହୁଥାାଇ
ହଁ ସେମିତି କହୁ। ତତେ କଣ କହୁଛି, ବନ୍ଦ କରିଦେଲେ ସରିଲା ଆଉ ଏତେ କଥା କଣ?
ରାତି ଦଶଟା ଏଗାରଟା ବେଳେ ଯୋଉ ଲୋକ ଗୁରା ଯାଉଛନ୍ତି, ମୁଁ ଏଇ କେତେ ଦିନ ହେଲା ମୋ ଛାତରେ ଶୋଉୁଛୁ ଯେ ଆମେ ଖରା ରାତିରେ ଆମେ ଯା ଛାତରେ ଶୋଉଛୁ ଆମେ ଗାଡି ଯାଉଛି ଯା ଆମେ ଦେଖୁଛୁ। ସେ ଗାଡି ପୁରା ମାନେ ସେ ଜାଣି ପାରୁନାହାଁନ୍ତି। କଚାଡି ହେଇକି ଯାଉଛି। ରାତିଟାରେ ତୋ ଗାଁ ହେଇଛି କି ତୁ ଜାଣିଛୁ? ତା ଆଉ ଗାଁ ଆଉ ଅନ୍ୟ ଲୋକ କେମିତି ଜାଣିବେ?
ନହେଲେ ଟିକେ ଲମ୍ବ ଲମ୍ବା ଟିକେ ହେଇଥାନ୍ତା ଗହିରିଆ ଟା ନହେଲେ ଟିକେ ଲମ୍ବା ହେଇ ସେ ଆମ ଗହିରିଆ ଟା ଏମି ଗଡିକି ନା ପୁଣି ଉଠିକି ପଳାନ୍ତା।
ହୁଁ। ପୁଣି କଣ ତାଙ୍କ ଘରକୁ ନେଲେ ତାକୁ ହେଠି ଆଇଷି ଘଷୁଥିଲେ, ହେଲା ସିଏ କାଳେ କହିଲା ମୋର ବିନ୍ଧୁଛି ବୋଲି କହିଲା ଯେମିତି, ପୁଣିତା ସ୍ଵାମୀ ତକାଳେ ନେଇକି ଗଲା ଏଠିକି-ଇ ମେଡ଼ ମେଡ଼ିକାଲ ଫୁଣି ସେ। ହୁଁ ନା ହସେ ସେ ଆନ୍ଦପୁରରୁ ନେଇକି ଗଲେ। କି ଏଟା ପଡିଗଲା ଯେତେବେଳେ କଶ ନଉଟିକି ସ୍ତ୍ରୀ ଲୋକଟା ପଡିଛିଁ, ଆଁ ତା ମୁଣ୍ଡ ଟା ମାଡ଼ ହେଇଯାଇଛି। ତାପରେ ସିମେଣ୍ଟ ଟାନା ମାଡହୀନ ଲୋକ ବାକ ବାକ ଭା ଭାରି କ୍ଷତିଗ୍ରସ୍ତ ହେଇଯିବେ।
ହଉ।
ହୁଁ। ଏଡେ ଇଏ ଲୋକ ଶଳା ସବୁ। ସେଇ ଦିନ ଯୋଉ ଦିନ ହେଲାଣି ତ ବାପା ବରାବର କହୁଛି। ଆସୁଛନ୍ତି ଏଇଠି ଲୋକ ପଡିକି ମରିବେ ପଡିକି ମରିବେ ଦେଖ୍ ଆଜି ଦେଖ ସତ ସତ ହଉଚି। ହଁ। କୋଉ ଟୋକା ଆଇଛି କି ସେ?
ଆସିନି ଆଉରି ଏତେବେଳେ ପର୍ଯ୍ୟନ୍ତ! ସେ କିଚିଆ ଖାଉଛି କି ହେଠି ଭୋଜି?
ସେ ଭୋଜି ଖାଇଥୁବ ନା, ହେଟି ଗପୁଥୁବ କଉ ବସିବ ନ ନ୍। ହଁ। ବାହାନା ନୁହଁ ଆଉ ତାର କଣ? ତାର ବାହାନା ନୁହଁ ଆଉ କଣ? ମାମା ଫୋନ୍ କରୁ ଚି ତାକୁ କହିଲା ତୁ ଡ୍ୟୁଟି ଆସିବୁ ଯଦି, ମାମା ତାକୁ କହୁଛି। କଲା ତୁ ଡିଉଟି ଆସ। ତୁ ସେ ଦିଉଟି ଯାଉନି ବୋଲି, ମାମା ସେଇଦିପାଇଁ ତାକୁ କହିଲା, କଇଲା ତୁ ଆସିନେ କାଲି ସକାଳୁ ଟିଏ ମୋତେ ଦେଖା କରି ଯିବୁ ନା ଏପଟେ। ତୋ ପାଖେ ମୋ ତୋ କତିରେ ମୋର ଗୋଟେ ଅଜେଣ୍ଟ କାମ ଅଛି। କହୁଚି ତୋ ମୋର କଣ ତୋ କତିରେ କାମ ଲୋ? କଇଲା, ତୁ ଆସିନେ କହିମି ଏଇଠିକି। ହଁ। ଯାଉଚି। ତ ଲାଇ ବାଇନ ଅନାନି! ଯଉ ଘଡଘଡି ଆଜି ମାରିଥିଲା। ତା ପରେ ବି ଲାଇନ ଟା ଆଇଲା, ଏତେବେଳେ ହେଲା ଲାଇନ ଟା ବି ନାଇଁ। ଏ ନା ବେ ଆମେ ବଇଚୁ ହଲଚୁ। ନା ଆମର ଆସିଥିଲା ଘଡଘଡି ଏତେ ବର୍ଷାର। ଆସିଥିଲା। ପୁଣି କଣ ତୁ କାଠି କୋଉଠୁ ସଜାଡୁଛନ୍ତି କି କଣ?
କଡେଇରେ ଭଲ ତୁ କରଛୁ ରୁଟି?
ବଲେ କଡେଇଟାରେ, ପକେଇଦେଲେ ରୁଟି ଟା ସେକିନେ ଓହ୍ଲେଇଦବ ଆଉ କଣ କରିବ।
ଆଉ ସେକିବ ତାୱା ଟାରେ ଯେମିତି ହବ ରୁଟି। ତୁ କଡେଇ ରେ ସେମିତି କରୁ ଜ ଏଡା ଗୋଟେ ବୁଡ଼ କଡେଇକି ରହିବ, ତାକୁ ମାନେ ଓୋଲଟେଇ ଦ ଅସୁବିଧା ହବ ନା
ସେଇଟା ସେଇ ଉଁ ମା ନାହିଁ ମାମୁଁ ଠୁ କଣା ମାମୁଁ ଟା ଟିକେ ଭଲ ନୁହେଁ ନା। ଗୋଟେ କପଡା ଧରିକି କପଡା ଧରିକି ଚା ରଖିଦେନେ ସେ କଡେଇରେ ବି ଫୁଲିଯିବ।
ଖାଇ
ସେ ତରକାରୀ କଣ କରିବୁ ପୁଣି?
ତରକାରୀ କଣ କରମୁ ଅଣ୍ଡା ଥିଲା ଅଣ୍ଡାରେ ଯୋଉ ପିଆଜ ଆଳୁ ଫାଳୁ ମିଶେଇକି ଯୋଉ କ ର ଦଉନୁ ଗୋଟେ ସ୍ପାଇସି ଆଉ, ଆମର ଗୋଟେ ସ୍ପାଇସି ଆଇଟମ୍ ହବ ଆଉ।
ହଁ ସେଇଟା ପକେଇ ଭାଜିବ କ।
ହଁ ଆଉ କଣ କରିବୁ। ତରକାରୀ ସେଇଠି ଥୋ ଏବେ ଆଳୁଟାକୁ ଆଉଗୋଟେ ତାଟିଆରେ ପାଣିଟା ଦିଥର ଦେବି, ଆଳୁଟାକୁ ଖାଲି ଧୋଇ ଦେ ଆ
ଆଉ କିଏ ରମେଶର ତୋର ନା ଆଉ କିଏ ଅଛି?
ହଁ ସେଇ ତାର ମୋର ଆଉ କେହି ନା
ଆ ଦିଜଣ ଖାଇଦବ ଆଉ। ଆ ଆେ ଗାଡ଼ି ନହେଲେ ଗ୍ୟାସ ସରିଯିବ, ଯାହାର ନ ନେଲେ ହୋଟେଲରୁ ଘିତି ଆଇଥାନ୍ତ। ଆଉ ସେରା ନଷ୍ଟ ଅଠାର ତ ପୁଣି ତ ନଷ୍ଟ ଯିବ ନା।
ଆ ସେଇ କଥା ବା ଆଉ ହୋଟେଲରୁୁ ନେଇ ଆସିବୁ କୁଆଡୁ।
ଏଠି କଣ ଫ୍ରିଜ୍ ଅଛି ରଖିଦବେ ଆଉ ତାର ବା ଖାଲି ସକାଳୁ ଫେଣ ବାହାରିବ ଗ
ଗନ୍ଧେଇବ ସକାଳୁୁ ପୁଣି ଅଟା ଗୁଡାକ, ଅଟା ତ ଗନ୍ଧେଇବ ଗନ୍ଧେଇବ ପିଆଜ ମେଞ୍ଚେ କାଟି ଦେଇଚୁ, ଆଳୁ ଆଉ ହେଲା ଯୋଉ କଣ ଏ ଯୋଉ ବିଲାତି, ଧଣିଆ ପତ୍ର ସବୁ କାଟି କୁଟାକି ରେଡି କରି ରଖିକି ତେ ତେଲ ଗରମ କରିତେ ଗଲାବେଳକୁ ସଇଲା ଗ୍ୟାସ।
ଆଉ କଣ କରିବୁ। ତମେ ଟେକିକି ଦେଖୁନ କି ଟେକିକି ଦେଖୁନ ଗ୍ୟାସ କେତେବେଳେ ସରିବ କ ଣ କରିବ?
ସେଗୁଡା କେମିତି ଜାଣିବୁ ଟେକିକି ଦେଖିବୁ ଆମେ ମିଟର ଟେ ଲଗେଇଦବା ଆରଥରକ ଭାବୁଚି।
ଏ ଟେକି ଦେଖେ ଜଣା ପଡିବ, ଆମେ ଟେକି ଦେଖି
ଏ ପାଣି ଆସୁନି ଏଠି। ଖାଲି ସେଥିରେ ପାଣି ଢାଳିଦେଇ ରଖିଦେ
ଆଉ ରମେଶ ତୁ ରମେଶ କହୁଚି ଖାଲି ପାଣି ଢାଳିକି ତୁ ରଖ ସିଏ ତାକୁ ସବୁ ସିଝେଇ ମିଝେଇ ଖାଲି ପାଣି ଢାଳ ଆଉ ରଖ। ସେ ଯାହା ସିଝୁ କି ନ ସିଝୁ ସେମତି ଦର
ନା ମୁଁ ଖାଇଦେବି। ଯିବୁ ନା ସେଠି ପୁଣି ହଁ ସେଠି କଁ ରୁମୁ ନବୁ ଏଇଠି ଖାଇଦବୁ ପା ଖାଲି ସେଠିକି ଯିବୁ ଖାଇ ହଁ ସେଠିକି ଯିମୁ ଶୋଇବି ରୁମରେ।
ପିଲା ଗୁଡା ଅଛନ୍ତି ନା?
ଆଉ କିଏ ନାହାନ୍ତିିବା। ଖାଲି ଚାଚା ଆର ମିଷ୍ଟତା ଆଁ
ମୁଁ କହିଲି ନା ଭାଇ ସେଇ ରୁମ ଟା ଯୋଉ ବାରିଆ ପିଲା ରୁମ ରେ ଯା କରଛ ସେମାନେ ଅଛନ୍ତି ନା?
ହଁ।
ସେ ଚୁଲି ସେ ଚୁଲିରେ ଚୁଲିରେ ଭାତ ଫାତ ବ ସଉଥିବେ। ନା ତାଙ୍କର ଗ୍ୟାସ? ତା ଘରରୁ ସେ କବାଟ ଟା ଖୋଲି ଦଉ ମୋ ଝାଳରେ ବୁଡିଗଲାଣି। ହେରା। ଗରମରେ ମଣିଷ ମଲାଣି ମୋ ଇନଭର୍ଟର ବଲ୍ ସରିଗଲାଣି ଚାର୍ଜ ଖିଆ ଲାଇନି ବାଲା କୋଉଠି ମଲାଣି।
ଏଯୋଉ ଆଉର ଯୋଉ ବଡ ଚାର୍ଜର ଲାଇଟି ଗୋଟେ ନେଇ ଆସୁନୁ?
ଆରେ ଟ୍ରଚରେ ମୋର ଚାର୍ଜ ଅଛି, ସେ ଯୋଉ ଆରଟା ଜଳୁନି କି?
ହଁ ଓ ହୋ
ଆଇଲେ ଗଜପତି
ତୁ ବୋଉ ତୁ ରହ ଆଁ ତତେ ନହେଲେ ଟିକେ ଛାଡିକ କଲ କରୁଛି ରହ
ହୁଁ